ଅଁ।
ତୁ
ହାଲୋ।
ହଁ ଶୁବୁଚି ମୋ କଥା। ହଁ କହିଲି କଣ କରୁଥୁଲ?
ହଁ ଏବେ ରୋଷେଇ ସରିଲା ଆସିକି ବସିଚି ଆଉ ଆଉ ତମେ?
ହଁ ମୋର ରୋଷେଇ ଚାଲିଚି ପା।
କଣ ଆଜି ସବୁ ଚାଲଚି ରୋଷେଇ?
ହଁ ଆଉ ତମର ଆଜି ସବୁ କଣ ରୋଷେଇ ହେଇଥିଲା?
ତମେ ଆଗ କୁହ ତମେ ଆଜି ସବୁ କଣ କରଚ ସଖାଳୁ ଅଫିସ ଯାଇଥିବ କଣ ରା ରୋଷେଇ ଆଜି ଟିଫିନ କଣ ନେଇକି ଯାଇଥିଲ?
ଆଜି ମୋର ଥିଲା ସ୍ପେସିଆଲ ଆଇଟମ ନୁହଁ କିନ୍ତୁ ମୋର ଆଜି ଗୋଟେ ଯାହାକୁ କୁହନ୍ତି ପସନ୍ଦିତା ଖାଦ୍ୟ ସେଟା ହୋଉଚି ଦହି ପଖାଳ ନେଇଥିଲି ମୁଁ ଆଜି।
ହଁ ସେଥିପାଇଁ
ତା ପରଦିନ ଟିକେ ରେଷ୍ଟ ଦରକାର ହଁ ଆଜି ପୁରା ସାଧା ଖାଦ୍ୟ। ଆଉ ଆମର ଦହି ପଖାଳକୁ ପୋଟଳ ଆଳୁ ଭଜା ହଁ ଆଉ ଟିକେ କେ ବଢି ଚୁରା। ଶାଗ କଳମ ଶାଗ ଭଜା ଆଉ ଆଳୁ ଚକୁୁଟା ମାନ ପିଆ
ମାନେ ପିଆଜ ଦେଇକି ତାକୁ ପୁଣି ଟିକେ ମିକ୍ସଚର ବି ମୁଁ ଅଲଗା ନେଇ
ତାହେଲେ ମାନେ ପୁରା ପାଗଟା ଜମେଇକି ହବ ଖରା ଦିନକୁ ଦହି ପ ଖାଳ ମାନେ ଭାବ ମତେ ତ ପୁରା
କଣ ସେମିତି ନେଲ ନା ଟିକେ ବଘାରିକି ନେଇଥିଲ?
ନା ମୁଁ ସେମିତି ନେଇଥିଲି ଆଜି କାହିଁକି ବା ଆଜିି ପା ତେଲ ପିଆଜ ଟିକେ କମ ଖାଇଲି ମୁଁ।
ନାଇଁ ତେଲ ପିଆଜ ଦହି ପଖାଳରେ ତେଲ ପିଆଜ ତ କିଛି ଦରକାର ନାଇଁ ମାନେ ତେଲ କମରେ ବି ଦହି ପଖାଳ କରିହବ। ସେଥିପାଇଁ କଣ ବେଶୀ ତେଲ ଦରକାର ନାହିଁମ ଅଳ୍ପ ତେଲ ଟିକେ ପକେଇଥାନ୍ତ ଆଁ ଟିକେ ଯୋଉ ଲଙ୍କା କଞ୍ଚା ଲଙ୍କା କଞ୍ଚା ଲଙ୍କା ଦି ଚାରି ଟା ଟିକେ ବଘାରି ଥାଅନ୍ତ, ତା ଦେହରେ ଟିକେ ପଞ୍ଚ ପଞ୍ଚୁଫୁଟଣ, ତା ଦେହରେ ଟିକେ ଭୁ ସଙ୍ଗ ପତ୍ର, ଆଉ ତା ଦେହରେ ଟିକେ ଅଦା ଛେଚିକି ପକେଇଥାନ୍ତ ହେଲା। ତ ସେ ଦହି ପଖାଳର ପୁରା ସ୍ଵାଦ ଟିକେ ଅଲଗା ଆସିଥାନ୍ତା।
ହଁ ସେଇଟା ହେଇଥାନ୍ତା କିନ୍ତୁ ମୋ ପାଖରେ ସମୟ ଅଭାବ।
ହଁ ହଁ ନାଇଁ ପରେ ଯେତେବେଳେ କରିବ ନା ସେ ବ ଘରା ଟା କଣ କରିବ କହିଲ ରାତିରେ ଟିକେ କରିକି ରଖିଦେଇଥିବ। ଆଉ ସକାଳୁ ସେ ହଁ ବଘରାଟା କରିକି ଟିଫିନରେ ବନ୍ଦ କରିକି ରଖ ରଖିଦବ କିଛି ଅସୁବିଧା ନାହିଁ, ବଘାରି ଦବ ସାଙ୍ଗେ ସାଙ୍ଗେ ଗୋଟେ ଟିଫିନ ରେ ସେ ବଘରା ଟା ରଖିକି ଟିଫିନ ଟା କ୍ଲୋଜ ମାନେ ବନ୍ଦ କରିଦବ। ଯାହା ଫଳରେ କଣ କଲେ ବାସ୍ନା ସେଟା ଥିବ କିଛି ଅସୁବିଧା ହବନି। ତା ଧର ଅଦା ଭୃଷ ଅଦା ଛେଚି ଦେବ ହେଲା। ଆଉ କଞ୍ଚାଲଙ୍କା କଞ୍ଚାଲଙ୍କା ଫାଷ୍ଟ ଅ ଳ୍ପ ଟିକେ ତେଲ ପକେଇବା ବେଶି ତେଲ ପକେଇବା ଦରକାର ନାହିଁ ଖାଲି ଏଇଟା ଭଜିଲା ଭଳିଆ କରିଆର କରିଆର ଅଛି ନା ତ ଅଳ୍ପ ଟିକେ ତେଲ ପକେଇ ଚାରଟା ଲଙ୍କା ଟିକେ ତା ମଝିରୁ ଟିକେ କାଟିଦବ ହେଲା କାଟି ଦେଇକି ତାକୁ ପକେଇଦବ ତା ଦେହରେ ଅଳ୍ପ ବୃଷ ଯୋଉ ପଞ୍ଚଫୁଟନ ପ ଫୁଟଣ ଟିକେ ପକେଇବ ଅଦା ଟିକେ ଛେଚିକି ପକେଇବ ଅଳ୍ପ ଟିକେ ଭୃଶଙ୍ଗ ପତ୍ର ତାକୁ ଛେଚିକି ତା ଟିକେ ଭାଜି ଦବ ଭାଜି ଦେଲା ପରେ ସେ ବଘରା ଟାକୁ କାଢିକି ଗୋଟେ ଟିଫିନରେ ବନ୍ଦ କରିକି ତାକୁ ରଖିଦବ। ହେଲା ସଖା ସଖାଳେ ଯେତଅଳେ ପଖାଳଟା ନବ ତା ଦେହରେ ସେଇଟା ପକେଇ ଦେଇକି ନେଇଯିବ ଗଲା କିଛି ଅସୁବିଧା ହବନି। ତାକୁ ଟିକେ ଚକଡିକି ଖାଲି ଲୁଣ ପକେଇକି ଟିକେ ଦହି ତ ପଡିଥିବ ତାକୁ ଚକଟିକି ଖାଇବେ ଦେଖିବ ସେ ତାର ସେ ପଖାଳର ପୁରା ସ୍ୱାଦ ଅଲଗା।
ହ ଆଚ୍ଛା ଆଚ୍ଛା ତାଲେ ଏ ଯୋଉ ପଖାଳଟା ଯୋଉଟା କରା ହେଇଥିବ ସେଟା କଣ ରାତିରୁ ଦହି ପକେଇକି ରଖି ଦେଇଥିବି?
ନା ନା ନା ନା ରାତିରେ ଭାତ ଟା ରାନ୍ଧିକି କିନ୍ତୁ ଯଦି ରଖିକି ସଖାଳେ ଖାଇ ତାଲେ ତା ବାସ୍ନା ଟା ଭଲ ରାତିରେ ଭାତ ଟା ରାନ୍ଧିଦବ ଯେତଅଳେ ଭାତୁରୁ ତମେ ପେଜ ଟା ବାହାର କରୁନ କି ହେଲା ସେତଅଳେ ସ ପୂର୍ଣ୍ଣ ପେଜଟା ବାହାର କରିବନି ପେଜ ଟା ଅଳ୍ପ ବାହାର କରିବ ଆଉ ଅଳ୍ପ ସେ ଥି ଭା ତେ ରେ ଥିବ।
ସେଥିରେ ଥିବ ଆଚ୍ଛା।
ତା କୁ ଟିକେ ତାର ଢାଙ୍କୁଣୀ ଟା ଯୋଉ ଅଛି ତାକୁ ଟିକେ। କାଢିଦବ କାଢିଦେଲା ପରେ ତାର ଯୋଉ ବାଷ୍ପ ଟା ଅଛି ସେଟା ଟିକେ ପଳେଇବ ହେଲା। ପଳେଇଲା ପରେ ଭାତ ଟିକେ ଥଣ୍ଡା ହେଇଯିବ ସବୁ କାମ ସାରିବ ଶୋଇଲାଆଳକୁ ସେ ଭାତରେ ପାଣି ପୁରେଇଦବ। ପାଣି ପୁରେଇ ତାକୁ ସାଙ୍ଗେ ସାଙ୍ଗେ ଘୋଡେଇ ଦବ। ଘୋଡ଼ି ଦେଇକି ରଖିବ ସେଇଟା ସଖାଳେ ନବ ବଘରା ଟା ରଖିଦେଇଥିବ ସଖାଳେ ଖାଲି ଭା ଥଣ୍ଡା ହେଇଯାଇଥିବ ସେତେବେଳେ ଭା ତେବେ ସବୁ ମାନେ ଅଳ୍ପ ତୋରାଣୀ ପୁରା କାଢ଼ି ଦେଇକି ଟିକେ ଜଷ୍ଟ ଯୁକ ଜୁକିଆ ତୋରାଣି ଥିବ ହେଲା ରଖିକି ସେଥିରେ ଦହିଟା ପକେଇବ ସେ ବଘରା ଟା ପକେଇବ ଟିକେ ଲୁଣ ଆଉ ଲେମ୍ବୁ ଟିକେ କାଟିକି ଫାଳ ଫାଳ କାଟିକି ଲେମ୍ବୁଟା ପକେଇଦବ ସଜେଇଦବ ହେଲା କିଛି ଦରକାର ନାହିଁ ତା ଆକୁ ନେଇଯିବ ଖାଇବ ଦେଖ କିଛି ନାହିଁ ଖାଲି ବଡି ଚୁରା ଆଉ ଆଳୁ ଚଟଣିରେ ହିଁ ଭାତ ଖାଇ ହେଇଯିବ ଆଉ କିଛି ତା ଦର କାର ହିଁ ନାହିଁ କିଛି ତରକାରୀ।
ତମେ ତ ଯେତିକି କହିଲଣି ସେତିକିରେ ହିଁ ମୋ ପେଟ ଫୁଲ ହେଇଗଲାଣି।
ହଁ ସେମିତି ହିଁ ପଖାଳ ଟା ନବା ଦ କ ଆଜି ଏମିତି ନେଲ ଆଉ ଦିନେ ଯେତେବେଳେ ନବ ସେମିତିହିଁ ରାତିରୁ କରିଦବ କିଛି ଅସୁ
ନିଶ୍ଚିତ ନିଶ୍ଚିତ ମୁଁ ସେମିତି ଟ୍ରାଏ କରିବି ମୁଁ ଭାବିକି ସମୟ ହଉନିତ କରିବିନି କିନ୍ତୁ ଆଗରୁ ରାତିରେ ରଖିଦେଲେ ମତେ ଭଲ ସମୟ ହବ
ହଁଁ ରାତିରେ ଟିଫିନରେ ପଘିରିଦବ ଲେମ୍ବୁବି କାଟିକି ଫ୍ରିଜରେ ଥୋଇଦବ ବୁଝିପାରିଲକି ଆଉ ସକାଳୁ କିଛି କଷ୍ଟ ପଡ଼ିଲାନି ହେଲା। ତ ଖାଲି ଭା ଭାତଟା ଭାତଟାବି ହେଇଯାଇଥିବ ତମକୁ ଆଉ ଭାତ ପାଇଁବି ଆଉ ଟାଇମ୍ ଲାଗିବ ନାଇଁ। ତ ଖାଲି ଭାତଟା ଟିଫିନରେ ଦରକାର୍ ପଡ଼ିଲେ ଟିଫିନରେବି ଯଦି ବାଡ଼ିକି କିନ୍ତୁ ଟିଫିନ୍ ଅପେକ୍ଷା ଭାତଟା ତାଜାଗାରେ ରହିଲେହିଁ ତାର ସ୍ୱାଦ ଅଲଗା ଆସି ବ ପଖାଳ ହେଇକି ହଁ ହଁ ଘୋଡେଇକି ରଖିଦେଇଥ ତାଢାଙ୍କୁଣିଟା ଘୋଡ଼େଇକି ରଖିଦବ ସକାଳୁ ବାହ ଦେଖ ସକା ପେଜ ଥିବ ପେଜ ଥିଲେହିଁ ଭାତାର ବାସ୍ନା ଆସେ
ଆ
ଆଚ୍ଛା ହଁ ଆଉ ସ ଯେତେବେଳେବି ପଖାଳ ଖାଇବ ସବୁବେଳେ ମନେ ରଖିବ ଭାତ ଗାଳିଲା ବେଳେ ଅଳ୍ପ ପେଜ ରଖିକିହିଁ ଗାଳିବ। ହେଲା ତସେଥିପାଇଁ ସେଯୋଉ ସେ ହଁ ସକାଳ ପାଇଁ ଯେ ଆମର ଯେତେବେଳେ ହୁଏ କଣ ଆମର ରାତିରେ ଭାତ ଯଦି ସ ମଖାଳେ ପଖାଳ ଖାଇବାରେ ଆମର ଥିବ ମାନେ ମାଛ ଫାଛ ଭାଜିକି ତାହଲେ ଆମର ସେଟା କଣ ରା ସେତିରେହିଁ ଭାତ ରାନ୍ଧିଦେଲୁ ସନ୍ଧ୍ୟାବେଳୁ ରାନ୍ଧି ଦେଲ ସ ଖାଇ ପିଇ ଶୋଇଲା ବେଳକୁ ତମର କଣ ଭାତଟା ଥଣ୍ଡା ହେଇଯଥିବ ଢାଙ୍କୁଣିଟା କାଢି ଯାଇଥିବ ଭାତ ଥଣ୍ଡା ହେଇଯାଇଥିବ ତାକୁ ତାଦେହରେ ହଁ ସେଯଉ ପେଜଟା ଥିବ ଆଉ ପାଣି ତାଦେହରେ ଟିକେ ପୁରେଇଦଉ ଭାତଟା ବୁଡ଼ିଲା ଭଳିଆ ତାକୁ ଆଉସେ ଢାଙ୍ଗଣିଟା ଘୋଡ଼େଇଦବ ଗଲା ଘୋଡ଼ା ହେଇକି ରହିବ ସକାଳୁ ଭାତ ଥଣ୍ଡା ଆଉ ତାର ବା ସ୍ନାଟା ତାଭିତରେ ଥିବ ସକାଳୁ ହାଣ୍ଡି ଖୋଲିଲା ବେଳକୁ ଖାଲି ଭାତଟା ବାସ୍ନା ହେଉଥିବ। ଓହୋ। ସେ ସେଇଟା ଭଲ ଲାଗିବନା ଖାଲି ଛୁଙ୍କ ବାସ୍ ଖାଲି ଛୁଙ୍କ ପକେଇବ ଦହି ଆଉ ଛୁ ଛୁଙ୍କ ପକେଇବ ହେଲା ଆଉ ସିଏତ ଯୋଉ ଭାତବି ବାସ୍ନହୋଉଥିବ ତମ ଦହି ଛୁଙ୍କବି ମାନେ ହଁ ସେମିତିହିଁ ପଖାଳ କରିକି ଖାଅ ପୁରା ଲୋକ ଯୋଉ କୁହନ୍ତିନି ଆମେ ଦହି ପଖାଳ ଯାଉଚୁ ବାହାରକୁ ଖାଇବା ପାଇଁ ବାହାର ଖାଇବା କଣ ଲୋକ ଯଦି ଘରେ ହତରେ ଖାଇବା ବାହାରୁ ଯିବା ପାଇଁହିଁ ଭୁଲିଯିବେ।
ଟିକେ ଯଦି ଥଣ୍ଡା ପାଣି ପଡ଼ିଗଲା ସକାଳ
ତା ଦେହରେ ହଁ ଥଣ୍ଡା ପାଣି ଯଦି ଟିକେ ଥଣ୍ଡା ପାଣି ମୋକହିବା କଥା ବାସ୍
ଆଉ ଯଦି ମାନେ ଆଉ ଟିକେ ଫ୍ଲେବର ଭଲ କରିବା ପାଇଁ ଟିକେ ପୁଦିନା ପତ୍ର ଟିକେ ମାନେ ଚୁନ୍ ଚୁନ୍ କରିକି ଧନିଆ
ପୋଦିନା ପତ୍ର ଆଉ ଯୋଉ ଇଏ ଆମ୍ବ କସିଆଅଦା ଆମ୍ବ କୋଷିଆ ଅଦା ଅପେକ୍ଷା ଯଦି ଆମ୍ବର ମାନେ ଇଏ ଚାଲିଥିବ ଯେତେଳେ ନୁଆ କଞ୍ଚା ଆମ୍ବ ଆସେ
ହଁ।
ତାର ଯୋଉ ତାର ଗୋଟେ ଡେମ୍ଫ ଥାଏ ଆମ୍ବର ହଁ। ହଁ ହଁ ହଁ ସେ ଡେମ୍ଫଟା ଭାଙ୍ଗିବ ସେ ଥିରୁ ଯଉ ରସଟେ ବାହାରୁ ଆମ୍ବ ଡମ୍ିଲା ଯଉ ରସ ା ବାହାରିବ ସେଇ ରସଟା ପକେଇକି ଭାତଟା ଖାଇବ
ହଁ ସେମିତି କଲେ ହବ ଆଉ ଗୋଟେ ଯଉ ଆଉ ଗୋଟେ ଏଯଉ ଆମର କମଳା ଯୋଉ କୁହନ୍ତି ଯୋଉ କଣ ଖଟା କମଳା
ଖଟା କମଳାର କଣ ସେଇଟା କଲେ ପତ୍ର ପତ୍ର ବି ପକେଇକି ଖାଆନ୍ତି।
ହଁ ତାକୁ ସେଇଟା ବି ବଢ଼ିଆ ଲାଗେ ବଢ଼ିଆ ବାସ୍ନା ହୁଏ ପୁରା।
ଖାଳରେ ବି ଏତେ ପ୍ରକାର ଅଛି। ସବୁ ନା ଖାଲି କରିକି ଖାଇଯାଇଣିଲେ ହେଲା।
ସେ ଠିକ୍ କଥା। ସେଇଟା ତ ଆମର ମାନେ ପରିଚୟ ଆମ ଓଡ଼ିଆ ର ପରିଚୟ ହିଁ ହଉଛି ପଖାଳ ଭାତ।
ଖଳ ତେଣୁ ଓଡ଼ିଆ ନ ମାନନ୍ତୁ ଆଉ ଯିଏ ପଖାଳ ନ ଖାଇଛି ସେ ଓଡ଼ିଆ ନୁହଁ।
ସେ ଓଡିଆ ନୁହଁ ସତ କଥା ଆମ ଓଡ଼ିଆ ଜାତିର ଗର୍ବ ହଉଛି ଆମର ଭାଇ ପଖାଳ ଭାତ। ତ ଯୋଉଠି ଜଗନ୍ନାଥ ଖାଉଛନ୍ତି ସେଠି ଆମେ କିଏ। ଜଗନ୍ନାଥଙ୍କ ପାଖରେ ଯଦି ପଖାଳ ସହିତ ଏତେ ପ୍ରକାର ସବୁ ଖାଦ୍ୟ କରାହଉଛି ତାଙ୍କ ପାଇଁ ହ ଆମେ କଣ ସେ ଠିକ୍ ଓଡ଼ିଶା କୁ ଦେଇଛନ୍ତି ସେ ଜିନିଷ କୁ
ଆସୁଛି ଯୋଉ ଛୁଇଁ ଆସୁଛି ଏବେ ପଖାଳ ସାଙ୍ଗରେ ଛୁଇଁ ର ଗୋଟେ ଆଇଟମ କରିକି ଖାଇବ ମାନେ ଛୁଇଁ ଟାକୁ ଯୋଉ ଆଗ ସିଝେଇଦବ ଛଇଁ ଟା ତ ଆଗ ହିଁ ସିଝେ ତା ଦେହରେ ଟିକେ ଆଳୁ ଟିକେ ବାଇଗଣ ପକେଇଦବ ଟିକେ ସାରୁ ପକେଇଦବ ହେଲା।
ଆଚ୍ଛା
ପକେଇ ଦେଇେକି ସେଟା ପଛରେ ତାକୁ ପିଆଜ ପକେଇ ପଘାରି ଦବ। ପିଆଜ ରସୁଣ ଅଧିକା ଟିକେ ପିଆଜ ରସୁଣର ବା ଯାତ୍ରା ଟିକେ ଅଧିକା ରହିବ ହେଲା। ହଁ ତା ଦେହରେ ଟିକେ ତେଲ ଟିକେ କଞ୍ଚା ଲଙ୍କା ପକେଇବ ସୋରିଷ ଟିକେ ପଘାରିବ। ହଁ ତା ଦେହେ ପିଆଜ ରସୁଣ ମିଶେଇକି ମିଚେଇକିନି ପଘାରି ଦେଇକି ନା ନା ନା ନା ବଟା କିଛି ଦରକାର ନାହିଁ। ପଖାଳ ସାଙ୍ଗରେ କିଛି ସୋରିଷ ବଟା ଦ ଯତି ସାଧା ବନେଇକି ଖାଇବୁ ଛୁଇଁ, ଆଳୁ, ବାଇଗଣ, ସାରୁ ଏ ତିନିଟା ଯାକ ପାଣିରେ ସିଝେଇ ଦେଇଥିବୁ ଆମର ଖାଲି ପଛେରେ ସେଟା ବଘରା ହବ ବଘାରିବ ପଛରେ କଞ୍ଚା ଲଙ୍କା ସୋରିଷ, ପିଆଜ, ଆଉ ରସୁଣ, ଧନିଆ ପତ୍ର ହେଲା ଏତିକି ପ ପକେଇକି ବଘାରିବ। ତା ଦେହରେ ଆମର ଜିରା, ଲଙ୍କାଗୁଣ୍ଡ ଘରେ ବନେଇକି ରଖିବ। ବାହାରର ନୁହେଁ, ତାକୁ ଟିକେ ଲାଷ୍ଟ କୁ ଦେଇଦେବେ।
ବାହାରର ତ ସବୁ ଆଜିକାଲି ଭେଜାଲ ମିକ୍ସ
ଭେଜାଲ ଆସୁଛି। ତ ସେଥିପାଇଁ ସେଇଟା ଦେଖ ପକେଇକି ଖାଅ ତମେ ମତେ ଗୋଟେ କୋଉଦିନ କହିବ କି ନାଇଁ କେତେ ଛୁଇଁ ଆଳୁ କିନ୍ତୁ ଛୁଇଁ ଟା ଟିକେ ମାନେ ପାଣି ଟା ଫୁଟିଥିବ ଛୁଇଁ ଟା ପକେଇବ କାହିଁକିନା ଛୁ ହଁ ଛୁଇଁ ଟା ଟେଷ୍ଟ ହେଇଥିବା ଦରକାର।
ଆଜିକାଲି ଯୋଉ ହାଇବ୍ରିଡ୍ ଛୁଇଁ ସେଇଥିରେ ମଜା ଲାଗୁନି ଖାଇବା ପାଇଁ ନା।
ଥିବ ଟିକେ ବାରି ଛୁଇଁ ହେଇଥିବ କିଛି ନାଇଁ ଆଳୁ ଟିକେ ଲଗ ବାସ୍ ଛୁଇଁ ଲମ୍ବା ଲମ୍ବା ଆଳୁ ଲମ୍ବା ଲମ୍ବା ବାଇଗଣ ବି ଲମ୍ବା ଲମ୍ବା ସବୁ ଗୋଟେ ସାଇଜ ର କାଟିବ। ହେଲା ତାକୁ ପାଣିରେ ଅଳ୍ପ ଟିକେ ବାମ୍ଫ ଦେଇଦେବ। ଯେମ୍ତି ସବୁ ସିଝିଲା ଭଳିଆ ଟିକେ କରିଦବ। ପାଣି ଟା ଏତିକି ପକେଇଥବ ଯେମିତି କିି ପାଣି ଟା ସେ ସମାନ ହେଇଯିବ। ନହେଲେ ଯଦି ବା ଅଧିକା ପାଣି ଥିବ ସେଟା ପାଣି ଟା ବାହାର କରିଦବ। ଛୁଇଁ, ଆଳୁ, ବାଇଗଣ, ଟମାଟୋ ତା ଦେହରେ ଗୋଟେ ଟମାଟୋ ପକେଇବ ମନ କରିକି ହେଲା ଟମାଟୋ ଟା ବି ପକା କଣ ଯୋଉଠି ସାରୁ ଆଳୁ ଆଡ୍ ହବ ମାନେ ସେଠି ଟମାଟ ପକେଇଲେ ସେ ସାରୁ ଆଳୁ ର ସ୍ଵାଦ ଅଲଗା ଆସେ ହୁଁ। ତାକୁ ସବୁ
ନିଶ୍ଚିନ୍ତ ନିଶ୍ଚିନ୍ତ ତମେ ଯୋଉ ସବୁ ଖାଦ୍ୟ ଗୁଡା କହିଲ। ସେଇଟାକୁ ମୁଁ ନିଶ୍ଚିନ୍ତ ଭାବରେ ବନେଇବି ଯାହା ହଉ ମୁଁ ମାନେ ପ ଖାଳ ଟାକୁ ଏତେ ଇଜି ରେ ରାତିରେ ବନେଇ ଦେଇକି ରଖିକି ସକାଳେ କରାହବ ବୋଲି ମୁଁ ତ ଜାଣିନଥିଲି ମୁଁ ଭାବୁ ଥିଲି ସାଙ୍ଗେ ସାଙ୍ଗେ କଲେ ସମୟ ମିଳିବନି କିନ୍ତୁ ଏ ଟା ବଢିଆ କରୁଛ ମୁଁ ଯେମିତି ହେଲେ ବି ବନେଇବି। ଆପଣଙ୍କ ଘରେ ବୋଧେ ସମସ୍ତେ ମାନେ ବହୁତ ପସନ୍ଦ କରୁଥିବେ ଆପଣଙ୍କ ହାତରେ ସେ ସୁନ୍ଦର ପଖାଳ ଟା ଖାଇବା ପାଇଁ। ନିଶ୍ଚିନ୍ତ ହଉ ଠିକ ଅଛି ମୁଁ ଯେତେବେଳେ ବନେଇକି ଖାଇବି ନିଶ୍ଚିନ୍ତ ଆପଣଙ୍କୁ ଫୋନ୍ କରିକି ଜଣେଇବି ହେଲା।
ହଁ ହଁ ହଁ।
ହଁ ହଉ ଠିକ୍। ଆଛା ଆଉ ଥରେ କେତେବେଳେ ସମୟ ପାଇଲେ କଥା ହେବେ ଆଉ ହଁ ହଁ ହଉ ବାଏ।